ହାଲୋ।
ହାଲୋ କଣ କରୁଚୁ?
ହଁ ହେ ଯାଉଥିଲି ଭାତ ବସେଇବି ବୋଲି ଆଉ।
ଆଉ ପିଲାମାନେ କୁଆଡ଼େ ଯାଇ କେମିତି ମୁଁ ଏ ମାଛ ଛାଣୁଥିଲି।
ଓହୋ। ଆ ଏଇ ଛୁଆମାନେ ଏନା ଖାଇକି ଉଠଥିଲେ ଆଉ।
ହଁ। ଆ
ଆଉ କଣ ପାଠ ପଢୁଚନ୍ତି ପୁଅ ଝିଅ କୋଉ କ୍ଲାସରେ?
ପୁଅଟାର ହେଲା ଏ ବର୍ଷ ଷଷ୍ଠ।
ହଁ।
ଆଉ ଝିଅ ଟାର ହେଲା ଚତୁର୍ଥ।
ହଁ। ଆଉ କିଏ ଭଲ ପାଠ ପଢୁଚି?
ଏଇଟା ଏ ପୁଅ ଟା ଟିକେ ଆଉ।
ଆଉ ଟିଉସନ କରୁଚ?
ଟିଉସନ ହଉଚନ୍ତି ଟିଉସନ ତ ସାର୍ ବୋଧେ ମିଳୁନାହାନ୍ତି ଭଲ।
ହଁ।
ହୁଁ ମିଳିଲେ ଟିଉସନ କରନ୍ତି ଏଇ ଗଣିତ ଇଂଲିଶି। ଏଇ ଦିଟା ବିଷୟ ହଉନି।
ଓହୋ ଆଉ ଆମର ଭଲ ଟିଉସ୍ ଟିଉସନ୍ ମାଷ୍ଟରଟେ ମୋ ପୁଅ ଝିଅ ଟ୍ୟୁସନ୍ ହଉଚନ୍ତି। ଚନ୍ତି ଆଉ ଯଦି କହିବୁ ତାଏଲେ କହେ କଥା ହେବି।
ହଁ।
ଅ ଯଦି ଟିଉସନ୍ କରିବୁ ଟିଉସନ୍ କରିବୁ ତାହେଲେ ମୁଁ କଥ୍ କଥା ହେବି ଆଉ ଗୋଟିଏ ପିଲାକୁ ହଜାର୍ ଟଙ୍କା ନଉଚନ୍ତି।
ନଉଚନ୍ତି? ହଁ ହଁ।
ଏଇ ଗଣିତ ଟା ପାଁଶହ ଇଂଲିଶ୍ ଟା ପାଁଶହ ଆଉ ସିଏ ହଜାର୍ ଟଙ୍କା ନେବେ ହୁଁ ଯେ ଯଦି ତୁ କହିବୁ ତାଏଲେ ସାର ଙ୍କ ସହିତ କଥାବାର୍ତ୍ତା ହେବି। ଆଉ ସିଏ ସନ୍ଧ୍ୟା ବେଳୁ କରୁଚନ୍ତି ସନ୍ଧ୍ୟା ସାତ୍ ସାତଟାରୁ ନଅଟା କରୁଚନ୍ତି।
ହଁ।
ଆଉ ତୁ ସେଇଆା କରେ ଗୋଟେ କାମ। ଆଉ ତୋର ତ ଗାଡି ଅଛି ଆଉ ଗାଡିରେ ଆଣିବୁ ହେରି ହେରି ଦି ଜଣ ଯାକୁ ଆଣିବୁ ହେରି ସ୍କୁଲ ରୁ ଆସିବା ପରେ। ତୁ ଆଣିବୁ ହେରି।
ହଁ।
ଆଉ ସିଏ ଯୋଉ ପଢିବେ। ତାପରେ ତୁ ଆସିକି ନଅଟା ବେଳୁ ଆସିକି ପିଲାମାନଙ୍କୁ ଫେର୍ ନେଇ ଯିବୁ ଆଉ।
ହଁ ହଁ।
ହୁଁ। ଆଉ ତାପ୍ ପାଠ ତ ମେନ୍ ଆଉ ଗଣିତ ଇଂଲିଶ ତ ମେନେ ପାଠ ଆଉ ସେ ଦିଟା ଯଦି ନହବ
ହଁ।
ସେ ଦିଟା ଯଦି ନହବ ତାହେଲେ ଛୁଆ ଫେର୍ ଫେରି ଯିବେ ଆଉ।
ହଁ।
ସେଥିପାଇଁ ଅଁ ଆଉ ମୋ ମୋର ପୁଅ ତ ସବୁବେଳେ ଟିଉସନ୍ ଟା ଆଗ କରେ ସେ ଟିଉସନ୍ ନହେଲେ ତାଙ୍କର ମାର୍କ କମିଯିବ। ଆଉ ସେ ସେଥିପାଇଁ ଟିଉସନଟା କରେ ଆଉ, ଭଲ ସାର୍ ବି। ଆଉ ଭଲ ପାଠ ପଢଉଛନ୍ତି ଆଉ ଯୋଉ ଉଁ ଯଉ ତିନି ଘଣ୍ଟା ପାଠ ପଢେଇବେ ସେ ପୁରା ବଢିଆରେ ପାଠ ଆଠଟା ପଢଉଛନ୍ତି ଯେତିକି ପଢେଇବେ ସେତିକି ସିଏ ଦାୟ କରିବେ ଆଉ ପିଲାମାନେ ଭଲ ନମ୍ବରଟା ରଖୁଛନ୍ତି ଆଉ ତୁ ସେଇଠି ମୁଁ କଥାବାର୍ତା। କରୁଛି ତୁ ସେଇଠି କର ତାଙ୍କୁ ତୋର ହଁ ଆଉ ମୋ ପୁଅ ଝିଅ ଦି ଜଣ ହଉ କହୁଛନ୍ତିି ଦି ଜଣ ଚାରି ଜଣ ହେବେ ଆଉ। ଚାରି ଜଣ ହେଲେ, ସେ ଖୁସିରେ ଆସିକି ଆଉ ଗୋଟିଏ ପିଲା ବି ହେଇଗଲେ। ହେ ପାଞ୍ଚ ହଜାର ଟଙ୍କା ତାଙ୍କର ମାସକୁ ହବ ମାସକୁ ହେଲେ ଆଉ ସେ ଖୁସି ରେ କରିବେ ଆଉ।
ହଁ
ହଁ
ସେଇୟା କରିବା ଆଉ।
ହଁ
ଏ ଗଣିତ ଇଂଲିଶଟା ହଉନି ଆଉ।
ହୁଁ ହୁଁ ଆଉ, ଆଉ ତମର ସବୁ
ଆଉ ମାଛ ତରକାରୀ କେମିତି କଣ କଲ?
ତରକାରୀ ସେ ଆମ୍ବୁଲ ପକେଇକି କରିବି। ବେସର ମସଲା ଜିରା ସୋରିଶ ଦେଇକି
ହଁ
ହୁଁ ଆଉ ତୁ ଏମିତି କଲୁ।
ତମେ ଟିକେ କହିଦବ ଆଉ ମୁଁ ଆଉଟିକେ ବେଳକୁ ଫୋନ କଲେ ଆଉ।
ହଁ ଆଉ ବାଡିରେ କଣ ଫସଲ କରି ଛୁ?
ବାରିରେ ଜହ୍ନି ଲାଗିଛି ଭେଣ୍ଡି ଆଉ ଓ ବାଇଗଣ ତ ଲଗେଇଲେ ତ ହେଗୁରା କେମିତି ପୋକ ଲାଗି ଯାଉଛନ୍ତି, ହଉନି।
ହଁ, ଏଇଟା କଣ
କହନି ଆଉ।
ବାଇଗଣରେ ଯୋଉ ପାଉଁଶ ଚୁଲି ଯୋଉ ନିଆଁ ନଗଉଛ। ଯୋଉ ପାଉଁଶ ଆଉ ଯୋଉ ଗ୍ରାମାସିନୀ। ଗୋଳେଇକି ଏଇ ସକାଳୁ ସକାଳୁ ଟିକେ ପକେଇଦବୁ। ସେ ଯୋଉ ପୋକ ଲାଗିଥିବ ସିଏ ମରିଯିବ, ହୁଁ ଆଉ କଖାରୁ ଯାଇନୁ?
ନାଇଁ ନାଇଁ ନାଇଁ ହେଇଟା ଲଗେଇନି। କଖାରୁ ବୋଇତ ଆଳୁ ଲଗେଇନି।
ହଁ କଖାରୁ ଟିକେ
ହଁ ମୁଁ କଖାରୁ ଲଗେଇଛି ବୋଇତାଳୁ ଲଗେଇଛି। ଜହ୍ନି ଲଗେଇଛି ଆଉ ପୋଇ। ଆଉ ପୋଟଳ ଏମତି ଲଗ ଲାଗେଇଛିି ଆଉ ସାରୁ। ସବୁ ଲାଗିଛି ଆଉ।
ସାରୁ କଣ କେମିତି ଲଗଉଛ ସାରୁ ଟା।
ହଁ ସାରୁ ଟା ଏବେ ତ ବର୍ଷା ହେଲାଣି। ବର୍ଷାରେ ସିଏ ଲାଗିପାରିବନି। ସିଏ ରଜ ପୂର୍ବରୁ ଖରା ଥିଲା। ସେତିକି ଭଳିଆ ହାଣିକି ତାକୁ ଏମିତି ହାଣିକି ହୁଡ଼ା ଟାଇପର ଦେଇ ଦେଇକି ସେ ହୁଡ଼ାରେ ସବୁ ଗୋଟେ ଗୋଟି ଗୋଟିକି ଗୋଟି ଗୋଟିକି ସାରୁ ପୋତିଲିି। ତାପରେ ଯୋଉ ଯୋଉ କୁଟା ପାଳ ଯୋଉ ତଳ ପାଳଉରା ସେଇରା ସବୁ ଉପରେ ପୋତି ସାରିକି ସେଇରା ସବୁ ଉପରେ ତାକୁ ଦିଆହେଇଛି ଆଉ ଏବେ ସେରାା ଦେଲାଠୁ ସେ ଗଛ ଟା ଉଠିବ ଖାଲି ମାଟିରେ ଭଲ ସିଏ ହବନି ଆଉ ସେ ପାଳ ହ କୁଟା ସେ ଯୋଉ ପତ୍ର ପୁତ୍ରୀ ଯୋଉ ଅ ପତ୍ର ପ଼ୁଡୁଛି ସେ ପତ୍ର ସବୁ ଦେଲେ। ଆଉ ସିଏ ଭଲରେ ହବ ଆଉ। ଉଁ ଏ ଗଛ ଉଠିଲାଣି ଗଛ ଉଠିଗଲାଣି।
ଉ ହୁ।
ହୁଁ ଆଉ ଖମ୍ବ ଆଳୁ ଗୋଟେ ଗୋଟେ ପୋତି ଦେଇଛି। ଓ ଆଉ ଏତିକି ତ ଲଗେଇଚି ଆମ ଆଡେ ଷଣ୍ଢ ବହୁତ। ଆଉ ଷଣ୍ଢ ସବୁ ବାଡିରେ ପଶିକି ଆଉ ଯୋଉ ଜିନିଷ ତ ଲଗା ହବ ଷଣ୍ଢ ସବୁ ଖାଇଦବ। ଆଉ ସେଥିପାଇଁ ଡରିକି କିଛି ଲଗଉନି। ବାଇଗଣ ଲଗେଇଲେ ଷଣ୍ଢ କିଛି ରଖିବନି। ଢଡ଼ଙ୍ଗ କାକୁଡ଼ି ଠିକ ହେଲା ବେଳକୁ ସିଏ ଖାଇଦବ। ଆଉ ସେଥିପାଇଁ ସେସବୁୁରା ଲଗଉନି। ଖାଲି ଏଇ ଜିନିଷ ଗୁଡ଼ା ଲଗେଇଛି ଆଉ।
ହୁଁ ହୁଁ।
ହୁଁ ଆଉ ତୋର ଲେମ୍ବୁ ଫଳୁଛି।
ହଁ ଲେମ୍ବୁ ଟା ବୋଧେ ବାରମାସ ଲେମ୍ବୁ ଗୋଟେ ଫଳିଛି ସରିବା ପରେ ଗୋଟେ ପୁଣି ଫୁଲ ଧଇଲାଣି।
ଓହୋ ଆଉ ଲେମ୍ବୁ ଦିଇଟା ପଠେଇବୁ।
ହଁ।
ହଁ।
ତମର ଲଗେଇଛ ଗୋଟେ ଲେମ୍ବୁ ଅଛ ନା ନାଇଁ।
ନା ମୋର ଲେମ୍ବୁ ନାହିଁ ମୁଁ ସେଇୟା କହୁଥିଲି ତୁ ଦିଇଟା ପଠେଇବୁ।
ହଁ ମୁଁ ପଠେଇଦେବି ଗାଡ଼ିରେ ଆଉ।
ହଁ।
ଆଗ ଯୋଉ ଲେମ୍ବୁ ଦେଇଥିଲି ଭଲ ପାଣି ବାହାରୁଛି ନା ନାଇଁ।
ହଁ ବାହାରୁ
ଓ ହୋ।
ହଁ ଆଉ
ହଁ ହଁ। ଆଉ ନନା?
ହଁ। ଆଉ ନନା ଦୋକାନ ଯାଇଥେବେ।
ହଁ।
ହଁ ଦୋକାନରେ ସିଲେଇ କରୁଛନ୍ତି ବ୍ଲାଉଜ। କେତେ କେତେଟା ଅର୍ଡର ଆସିଛି ତ। ସେଇ ବ୍ଲାଉଜ ସିଲେଇ କରିଛନ୍ତି ଆଉ।
ହଁ ହଁ।
ହଁ।
ଆଉ ତାଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି। ଭଲ ଅଛି ବ୍ଲାଉଜ କେତେଟା ଅର୍ଡର ଅଛି ସକାଳ ସାତଟାରୁ ଯାଇଛନ୍ତି ଆଉ।
ହଁ ହଁ।
ହଁ।
ଆଉ ପାଣି ତମର କୋଉଠୁ କିରେ ଆଣୁଛ? କୁଅ ନା କଣ କେମିତି? ହୁଁ।
ହୁଁ।
କୁଅ ପାଣି ଟା କଣ କେମିତି ବିଶୁଦ୍ଧ ଇଏ କରୁଛ?
ଏଟା ବ୍ଲିଚିଙ୍ଗ ବ୍ଲିଚିଂ ପକେଇକି ତାଙ୍କୁ ପନ୍ଦର ଦିନେ, ମାସେ କେ ବ୍ଲି ଚିଙ୍ଗ ଟିକେ ପଡୁଛି ଆଉ।
ହଁ ତମର କଣ ଖୋଲା, ଖୋଲା କୁ ଅ ନା?
ହଁ ଆମର ଖୋଲା କୁଅ। ହଉ ମୁଁ ରହୁଛି। ଆଉ ଟିକେ ବେଳୁ କଥା ହେବି।
ହଁ ଠିକ୍ ଅଛି। ହଉ।